ହ୍ୟାଲୋ। ହଁ ହାଲ ହଁ ହଁ ଶୁଣା ଯାଉଛି କୁହ। ହଁ ହଁ ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ହଁ ଶୁଣା ଯାଉଛି କୁହ।
ହ୍ୟାଲୋ।
ହଁ ଶୁଣାଯାଉଛି ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ ଶୁବା ଯାଉଛି କୁହ ଆ ଶୁଣା ଯାଉଛି ବା।
ଶୁଭୁଛି କି?
ହଁ ହଁ ହଁ।
ହ୍ୟାଲୋ।
ହଁ ଶୁଣା ଯାଉଛି ବା। ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହଁ ଶୁଣା ଯାଉଛି କୁହନ୍ତୁ ଶୁଣା ଯାଉଛି। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ ଶୁଣା ଯାଉଛି ବା। ହ୍ୟାଲୋ।
ଆପଣଙ୍କ ଭଏସ୍ ମତେ କ୍ଲିୟର ଶୁଭୁନି ଆପଣ ଟିକେ ଫାଙ୍କା ଜାଗାକୁ ଯାଆନ୍ତୁ।
ମୁଁ ଫାଙ୍କା ଆଡ଼ିକି ଯାଇଛି କଣ ଶୁଣା ଯାଉନି ହ୍ୟାଲୋ ହ୍ୟାଲୋ ହ୍ୟାଲୋ।